ହାଲୋ ହାଲୋ ଭାଇ ନମସ୍କାର।
ନମସ୍କାର କଣ କରୁଛନ୍ତି ଆପଣ?
ମୁଁ ଏଠି ବିଇଚି ଖାଇକି ଆଉ।
ଆଉଅ ନା ମୁଁ ମଧ୍ୟ ଏଇଠି ବସିଛି ଆଉ ଆପଣ କଣ ଖାଇଛନ୍ତି?
ଆଜି ଆମର ଭାତ ଡାଲି ଚିକେନ ହେଇଥିଲା। ଖରାବଳେ ଆପଣଙ୍କର?
ଆମରି ମଧ୍ୟ ସେଇଆ। ହଁ ଆପଣଙ୍କ ସ୍ୱର ଟା ଏପରି ଅବାଗିୟା ଶୁଭା ଯାଉଛି ମତେ ଲାଗଛି ଆପଣକୁ ବୋଧେ‌ ଜର ହେଇଯାଇଛି।
ଆଜ୍ଞା ଟିକେ ଥଣ୍ଡା ହେଇଯାଇଛି ତ ସେଥିପାଇଁ ସ୍ୱରଟା ଟିକେ କର୍କସ ହେଇଯାଇଛି ଆଉ ଆପଣ କଣ କରୁଛନ୍ତି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ ଆପଣଙ୍କୁ ସୁ
ହାଲୋ। ଏବେ ଆପଣ ତାହେଲେ କଣ କରୁଛନ୍ତି?
ମୁଁ ବର୍ତ୍ତମାନ ବସିଛି। ଆଉ ଆପଣଙ୍କ ମେଡିସିନ ଖାଇଛନ୍ତି ନା ନାଇଁ?
ଆଜ୍ଞା ମୁଁ ମୋ ମେଡିସିନ ସମୟରେ ଖାଉଛି। ସମୟରେ ଖାଉଛି ଦେହ ଟିକେ ସୁସ୍ଥ ଲାଗିଲାଣି କିଛି ସମୟ ବୋଧେ ଲାଗୁଛି କାଲି ଆଡକୁ ଦେହ ପୁରା ସୁସ୍ଥ ହେଇଯାଇଥିବ ଆଉ। ହଉ ଆପଣ କୁଆଡେ ବୁଲିବାକୁ ଯାଇନାହାନ୍ତି?
ନା କୁଆଡେ ବର୍ଷା ହଉଛି ଆଉ କୁଆଡେ ବୁଲିବାକୁ ଆପଣ ବୋଧେ ବହୁତ ବୁଲୁଛନ୍ତି ସେଥି ପାଇଁ ବୁଲିବା କଥା ଉଠେଇଲେ ନା?
ନା ମୋର ଦୁର୍ଘଟ ଗସ୍ତ ହେଇଥିବାରୁ ମୁଁ ଗୋଡଟା ଭାଙ୍ଗି ଯାଇଛି ସେଥିପାଇଁ ମୁଁ ଘରେ ମାସେ ହେଲାଣି ରହିଛି।
ହ
କୁଆଡେ ବୁଲିବାକୁ ଯାଇ ପାରୁନାହିଁ।
ଓ ଆପଣ ତାହେଲେ ଦୁର୍ଘଟଣା ଆପଣଙ୍କ କେମିତି ହେଲା?
ସେ ଗୋଟେ କା କାର ଦୁର୍ଘଟଣା ଯୋଗୁ ମୋର ଗୋଡ଼ଟା ଭାଙ୍ଗି ଯାଇଛି।
ଓ ସେଥିପାଇଁ ମୁଁ ବହୁତ ଦୁଃଖିତ ଆପଣ ଏବେ କଣ ଗୋଡ ସୁସ୍ ସ୍ଥ ଅଛି ନା ଅପରେସନ ହେଲା?
ଆଜ୍ଞା ଅପରେସନ ହେଇଛି। ଅବିକା ଗୋଡ଼ ସୁସ୍ଥ ଅଛି ଚଲାବୁଲା ଅଳ୍ପ ଅଳ୍ପ କରିପାରୁଛି ଆହୁରି ଦି ମାସ ଭଳିଆ ଲାଗିପାରେ ପୁରା ଠିକ ହବା ପାଇଁ ଆଉ।
ଓ ଏପରିକି ଓ ଆପର ଆପଣ ଏପରିକି କିଛି ହେଇସାରଛି? ଆଉ ଆପଣ କୁଆଡେ ଏଥର ବୁଲିବାକୁ ବୁଲିବାକୁ ଯିବେ ବୋଲି ଭାବିଥିଲେ?
ମୁଁ ଏଥରକ ମନସ୍ଥ କରିଥିଲି ପୁରୀ ଯିବା ପାଇଁ କିନ୍ତୁ ପୁରୀ ଯାଇପାରିଲି ନାହିଁ ଗୋଡ଼ଟା ତ ଭାଙ୍ଗିଗଲା ଆଉ କିଛି ସମୟ ପରେ ରଥଯାତ୍ରା ଅଛି। ଆଉ ଦଶ ଦିନ ମଧ୍ୟଧ୍ୟ ରେ। ରଥଯାତ୍ରା ଯିବି ଯିବି ବୋଲି ମନସ୍ଥ କରିଥିଲି ପଛେ ରଥଯାତ୍ରା ଯେ ତ ଗୋଡ ଭାଙ୍ଗି ଯାଇଛି ଆଉ ଯାଇ ହବନି
ଆଜ୍ଞା ଆଉ ଆପଣ ଏଥର ଆଉ କୁଆଡେ ଯାଇପାରିବେନି?
ହୁଁ। ଆଉ ଏ ବର୍ଷ ରଥଯାତ୍ରାରେ ଆପଣ ପୁରୀ ଯିବାକୁ ଇଚ୍ଛୁକ?
ନା ମୋର ଇଚ୍ଛୁକ ଇଚ୍ଛୁକ ଅଛି କିନ୍ତୁ ଏଥର ପ୍ରବଳ ଲୋକ ହଉଛନ୍ତି ଯୋଗୁ ମୁଁ ସେଥିପାଇଁ ଆଉ ମନ କରୁନାହିଁ ଯିବାକୁ ମୁଁ ଭାବୁଛି ବାହୁଡା ଦିନ ଯିବି ପୁରୀ।
ଆଜ୍ଞା। ସେଦିନ ଟିକେ ନାକୁ ଲୋକଙ୍କ ସଂଖ୍ୟା କମ ଥିବ ସେଦିନ ଗଲେ ବି ଆପଣ ଟିକେ ବୁଲି ପାରିବେ ଭଲ ସେ ଠାକୁର ଦର୍ଶନ କରିପାରିବେ
ଆଜ୍ଞା।
ଆଉ ଆପଣ ଦେହ ସୁସ୍ଥ ଅଛି ତି?
ଆଜ୍ଞା ମୋ ଦେହ ସୁସ୍ଥ ଅଛି ମୋ ଦେହକୁ କଣ ହବ?
ଅ ହଁ। ଆଉ ଆପଣଙ୍କ ଘରେ ସମସ୍ତେ ଭଲରେ ଅଛନ୍ତି? ଆଜ୍ଞା ଆପଣଙ୍କ ଆପଣଙ୍କ ଘରେ କଣ ଅଛନ୍ତି। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି? ଅଛନ୍ତି ତ ଆଜ୍ଞା ମୋ ଘରେ ବି ସମସ୍ତେ ବହୁତ ଭଲରେ ଅଛନ୍ତି। ଆଉ ଏ ବର୍ଷ ଆପଣ ଦ ଆଜ୍ଞା।
ଆପଣ ଏଥର କୁଆଡେ ଆଉ ବୁଲ
କୁଆଡେ ଆଉ କଣ?
ହ୍ୟାଲୋ।
ହ୍ୟାଲୋ ହାଲୋ। ଆଜ୍ଞା ଆଜ୍ଞା ଶୁଭୁଛି। ଟିକେ ନାକୁ ନେଟୱାର୍କ ଇସୁ ରହୁଚି ତ। ସେଥିପାଇଁ କଥାଟା ଟିକେ କଟୁଚି ଆପଣଙ୍କର।
ଆଜ୍ଞା ସେଥିପାଇଁ ମୁଁ କ୍ଷମା ଉ ଓ ପ୍ରାର୍ଥନା କରୁଛି।
ଆଜ୍ଞା।
ଆପଣ ବୋଧେ ଏଥର ଆଉ ଉ କିଛି ପଢାପଢି କରୁନାହାନ୍ତି?
ନା ଏଥରକ ମୁଁ ପ୍ଲସଟୁ କରିବି ବୋଲି ଭାବିଚି ନହେଲେ ବୈଷୟିକ ବିଦ୍ୟା ଉପରେ ଗୁରୁତ୍ୱ ଦେବି ବୋଲି ଭାବିଛି। ଦିଟା ମଧ୍ୟ ମୁଁ ବୈଷୟିକ ବିଦ୍ୟାୟରେ ଉଁ ବିଦ୍ୟୁତ୍ ନହେଲେ ମେକାନିକରେ ନେବି।
ଆଜ୍ଞା। ତ ଆପଣ ଆଉ କିଛି ଅଲଗା ପଢିବେ ବୋଲି ଭାବିନାହାନ୍ତି।
ବି ନାହାନ୍ତି। ନା ପ୍ଲସ୍ ଟୁ ଯଦି କରିବି ତାହେଲେ ସାଇନ୍ସ କରିବି ବିଲି ଭାବିଛି। ନହେଲେ ଆର୍ଟ୍ସ୍।
ଆଜ୍ଞା ଆପ୍
ଆର୍ଟସ୍ କରିକି ଓକିଲାତି ଆଡକୁ ପଢିବା ପାଇଁ ଚେଷ୍ଟା କରିବି ଆଉ।
ଆଜ୍ଞା ଆପଣ ଓକିଲ ହେଇକି ତାହେଲି କେସ୍ ଲଢିବେ ବୋଲି ଭାବିଛନ୍ତି।
ଆଜ୍ଞା। ଆଉ ଆପଣ କିଛି ପଢିବେନି? ଆଜ୍ଞା ମୋ ଘରେ ଏବିକା ସମେସ୍ତେ ଭଲରେ ଅଛନ୍ତି। ଆଉ ଆପଣ କିଛି ପଢିବେ ବୋଲି ଭାବିନାହାନ୍ତି?
ନା ମୋର ଏଥର ଦ୍ଵାଦଶ ସରିଲା ଆଉ ମୁଁ ଏଥର କିଛି ଭା
ଆଜ୍ଞା ଆଜ୍ଞା। ଆଉ ଆଜି ଚାରଟା ବେଳେ କୁଆଡେ ବୁଲିବାକୁ ଯିବାର ଏ ମନସ୍ଥ କରିଛନ୍ତି?
ଆଜ୍ଞା ମନସ୍ତ କରିଛି ପଛେ ବର୍ଷା ଯଦି ହୁଏ ତ କିଛି ଯାଇହବନି କୁଆଡେ ତ ସେଥିପାଇଁ କିଛି କହିହୋଉନି ଏତୋଳ ଯାଏ। ଆପଣ ତ କୁଆଡେ ଯି ବୁଲିବା ଆଜ୍ଞା ଆମର ଏପଟେ ବର୍ଷା ହୋଉଛି।
ଓହୋ। ଉଁ ଆମର ଏପଟେ ବି ବର୍ଷ୍ ଆମର ବି ଏପଟେ ବର୍ଷା ହୋଉଚି ଅଳ୍ପ ଅଳ୍ପ। ଉଁ
ଆଉ ବୋଧେ ଆପଣ ତ କୁଆଡେ ଯାଇପାରୁନଥିବେ ଆପଣଙ୍କ ଗୋଡ ତ ଭାଙ୍ଗଛି ଆଉ।
ଆଜ୍ଞା ମୋ ଗୋଡ ଭାଙ୍ଗିଚି ମୁଁ କୁଆଠି ଯାଇପାରୁନି ମୁଁ ଘରେ ରହୁଚି। ଔଷଧ ପାନ କରୁଚି।
ଆଉ ଆପଣଙ୍କ ମନୋରଞ୍ଜନ ପା
ଆଜ୍ଞା?
ଆପଣ ତମର ମନୋରଞ୍ଜନ ପାଇଁ ଆ
ମୁଁ ମନୋରଞ୍ଜନ ପାଇଁ ମୁଁ ଏ ଫୋନ୍ ଆଉ ଟିଭିି ଦେଖିକି ମନୋରଞ୍ଜନ କରୁଚି ଆଉ ତ କୁଆଡେ ଯାଇ ହୋଉନି। ମୋ ଗୋଡ ବି ପେନ୍ ହୋଉଚି ଟିକେ ଟିକେ ସେଥିପାଇଁ ମୁଁ ଅଧିକ ଟାଇମ ଶୋଇକି ରହୁଚି ଆଉ।
ଆଜ୍ଞା ଆଉ ଆପଣଙ୍କ ସ୍କୁଲରେ ସବୁ ଭଲ ଥିଲା?
ଆଜ୍ଞା ମୁଁ ସ୍ ଯୋଉଠି ପଢୁଥିଲି ସେଇଠି ତ ମୁଁ ଛାତ୍ରାବାସରେ ରହୁଥିଲି। ସେ ଜାଗାର ଅନୁଭୂତି ମୋର ନିଆରା। ସେଥିପାଇଁ ମୁଁ ସେଥିପାଇଁ ମୁଁ ବୋହୁତ କ ଖୁସିରେ ଅଛି। ଆଉ ଆମର ବୋଉ କିଛି ଦିନ ଭିତରେରେ ସାର୍ଟିଫିକେଟ ମଧ୍ୟ ମିଳିବ ଆମକୁ ଦଶମର।
ଆଜ୍ଞା ତ ଆପଣ ନିଜେ ନବାକୁ ଯିବେ ନା ଆପଣ ଘର ଲୋକ ଯିବେ ନବାକୁ।
ମୁଁ ମତେ ଯିବାକୁ ପଡିବ ଯାହାବି ହେଲେ କାହିଁକି ମୋ ହସ୍ତାକ୍ଷର ନହେଲେ ସିଏ ଦେବେନି ସାଠିପିକେଟ।
ତ ଆପଣ ତାହେଲେ ଯିବାକୁ ପଡିବ।
ଆଜ୍ଞା।
ଆଉ ଆପଣଙ୍କର କିଛି ଅ ଅଲଗା ଅନୁଭୂତି ଅଛି ଜଦି ଆମ ସହ ବର୍ଣ୍ଣନା କରୁନାହାନ୍ତି।
ନା ଅନୁଭୂତି କଣ। ଆମେ ଯୋଉ ଛାତ୍ରାବାସରେ ରହୁଥିଲୁ ସେ ଜାଗାର ପରିବେଶ ବହୁତ ସୁନ୍ଦର। ଆପଣଙ୍କର ଯଦି କିଏ? ଚିହ୍ନା ଜଣା ଭିତରେ କହିବେ ମୁଁ ସେଠାରେ ଆଡମିସନ କରେଇ ଦେଇ ପାରିବି ଅଳ୍ପ ମୂଲ୍ୟରେ।
ଆଜ୍ଞା ମ ଆମ ଘର ତ ସେମିତି ଛୋଟ ପିଲା କେହି ନାହାନ୍ତି ଯେ ଦଶମ ପଢିଲା ଭଳିଆ ଯଦି ଆଗକୁ ହୁଏତ ଆ ଆପଣଙ୍କୁ କହିବି ନିହାତି।
ଆଜ୍ଞା।
ଆଉ ଏବେ ଯ ଯଦି ଆପଣଙ୍କ ବର୍ଷା ହଉଚି ନା ନାଇଁ।
କୁ ଆଜ୍ଞା ବର୍ଷା ଏଠି ହଉଚି ଅଳ୍ପ ଅଳ୍ପ ହଉଚି।
ଆପଣଙ୍କୁ ବର୍ଷା ଭଲ ଲାଗେ ନା ଭଲ ଲାଗେନି।
ନା ବର୍ଷା ଦିନେ ଚିଡ଼ଚିଡା ଲାଗେ କାହିଁକି ଯେ କୁଆଡେ ବାହାରକୁ ଯାଇ ହୁଏନି। କାଦୁଅ ମାଦୁଅ ଚାରିଆଡେ। ସେଥିପାଇଁ ମତେ ବର୍ଷା ଦିନ ଭଲ ଲାଗେନି ଖରାଦିନ ଶୀତ ଦିନ ଭଲ ମୋ ପାଇଁ।
ଆଜ୍ଞା ଆଉ ଆପଣଙ୍କର କିଛି ଅଲଗା କିଛି ଖାଦ୍ୟ ଯେପରି ଖାଇବା ପାଇଁ କିଛି ଆଉ କରିବା ପାଇଁ ଆଉ କିଛି ଇଚ୍ଛା ଅଛି।
ଇଛା ଅଛି। ହଁ ଡାକ୍ତର ତ କହିଛନ୍ତି ମତେ ଯେ ସ ଫଳମୂଳ ଆଉ ଆମିଷ ଟିକେ ଖାଇବା ପାଇଁ। କାହିଁକି ଯେ ଯେହେତୁ ହାଡ ଟା ଭାଙ୍ଗିଚି। ଟିକେ ନାକୁ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇଲେ ହାଡ଼ ଟା ଜଲଦି ସଜାଡି ହେଇପାରିବ ଆଉ ଜଲଦି ସାଇଜି ରେ ମୋର ଚାଲିପାରିବି ମୁଁ।
ତ ଆପଣଙ୍କୁ ଏଇନା ତ ଡକ୍ଟର ଚାଲିବାକୁ ମନା କରିଥିବେ।
ଆଜ୍ଞା ମତେ ଡକ୍ଟର ଚାଲିବା ପାଇଁ ମନା କରିଛଚନ୍ କହିଛନ୍ ଯେ ଟିକେ ଟିକେ ଚାଲିବାକୁ ଚାଲିବ ଗୋଡ଼ ଟିକେ ଏକ୍ସସାଇଜ କରିବ ଆଙ୍ଗୁଠି ଫାଙ୍ଗୁଠି ହଲେଇବ। ସେତିକି କରିବ ଆଉ ଅଧିକ ପ୍ରେସର ଦବନି ଗୋଡ଼ ଉପରେ।
ହୁଁ ଆଜ୍ଞା ଆଉ ଆପଣଙ୍କର ଗୋଡ କିପରି ନାମ ଅଛି ଭଲ ଅଛି ନା ଟିକେ ଅସୁବିଧା ହ
ଆଜ୍ଞା ଗୋଡ ଭଲ ଅଛି ଟିକେ ଟିକେ ପେନ୍ ରହୁଛି। ସେ ଯାବିଲେ ଗୋଟା ଭାଙ୍ଗିଛି ମାନେ ଟିକେ ଟିକେ ପେନ୍ ତ ରହିବ
ଆଜ୍ଞା ତ ଏ ତେ କିଛି ଏଇଗୁଟା ଅସୁବିଧା ହବନି ଆଗକୁ ବୟସ ହେଲେ ଆପଣଙ୍କର କିଛି ଅସୁବିଧା ହେଲେ ବାହାରିପାରେ।
ଆଜ୍ଞା ସେଟା ତ ବାହାରିବ ସେ ଟା ଜଣା ପଡୁଚି ଆଗକୁ। ଆଉ ଆପଣ ଖାଇସାଇଲେଣି ଖରାବେଳ ଖାଇବା।
ନା ମୁଁ ଖାଇ ନାହିଁ ମୁଁ ଆଉ ଟିକେ ପରେ ଖାଇବି ଆପଣ ବୋଧେ ଖାଇସାଇଲେଣି? ମୁଇ ଆପଣ ପଚାରିଲି।
ଆଜ୍ଞା ମୁଁ ଖାଇସାଇଲିନି ମଧ୍ୟାହ୍ନ ଭୋଜନ।
ଆଉ ମଧ୍ୟାହ୍ନ ଭୋଜନ ଆପ କିପରି ଲାଗିଲା ଭଲ ଲାଗିଲା ନା କିଛି ଅବାଗିଆ ଲାଗିଲା?
ଆଜ୍ଞା ଭଲ ହେଇଥିଲା ଖାଇବା ଆଜି ଘରେ ଭଲ ଲାଗିଲା।
ଆଜ୍ଞା।
ଆଜ୍ଞା ତାହେଲେ ମୁଁ ରଖିବା ପାଇଁ ଇ୍ଛୁକ। ଆପଣଙ୍କୁ ଗୋଟେ କାମ କରୁଛି ମୁଁ ସନ୍ଧ୍ୟାବେଳେ ଫୋନ୍ କରୁଛି।
ଆଜ୍ଞା ରଖୁଛି ତାହେଲେ ମୁଁ।
ଆଜ୍ଞା।